ହାଲୋ। ହଁ ହଁଅଁ ଦିଦି।
ହଁଅଁ।
ଶୁଭୁଛି ଶୁଭୁଛି କୁହ କଣ କରୁଚ?
ମୁଁ ଗଲିି ଏଇ କହନି ନିଦ ହେଲାନି ଫାଷ୍ଟେ ଭଲ୍ ଶୋଇଥିଲି ଯେ। ଅ ଭାଙ୍ଗିଗଲା ଆଉ ଶୋଇନି। ଜାଣିଚ ଆଜି ମୁଁ ସିଲେଇ ଗଡ଼୍ ଥିଲି।
ତାପ ଫୁଲେଇ ହୁଁ ହୁଁ
ଫୁଲେହି ନୁହଁ ସିରିୟେସ୍ଲି।
କଣ ଲୋ ସିଲେଇ ଗଲ।
ମୁଁ ମୋରି ନିଜ ଡ୍ରେକ୍ସ ଡ୍ରେସ୍ କୁ ଏକ୍ସେପେରିମେଣ୍ଟେ କରୁଥିଲି। ତାରି ଦେହରେ ହିଁ ମଞ୍ଚେ ସାରା ସିଲେଇ କରିଦେଲି।
ହଁ।
ମାରୁଥ୍ ଆଉ ହେଲା କନ୍ତି ଗୋଟେ ନର୍ମାଲ୍ କପଡ଼ା କୁ ନା ଇଛା କାଟିକି ସିଲେଇ କରୁଥିଲିହି।
ହାଁ ହାଁ।
ତି ତାପରେ କଣ କିଲୋ ତାପରେ ହଁ ତଏ ତୋ ଏକ୍ଜାମ୍ କମ୍ତି ଦେଇଚି?
ହଁ ଭଲ ହେଇଚି ତ ସମସ୍ତେ କୁହନ୍ତି କଣ ଏମିତି ଆଉ।
ଠମସ୍ତେ ଏକ୍ଜାମ୍ ଭଲ ହେଇ
ମାନେ ମତେ ଲ ନା ନା ଏମିତି ହେଇଚି ଆଉ। ଲଙ୍ଗ କୋଶ୍ଚିନ୍ ସବୁ ଆସିଲା ଚାରିଟା ଆସିଲା ଦେନ୍ ତିନି ମାରିକିଆ ଛଅଟା ଖଣ୍ଡେ ଆସିଲା ସାତଟା କର ଅଧା ଖଣ୍ଡେ ଆସିଲା, ଆଉ ଦୁଇ ମାରି କିଆ, ନଅଟାରୁ ସେଇ ଛଅଟା କି ସାତଟା ଖଣ୍ଡେ ଆସିଲା ଆଉ ଆଉ ସଟ କୋଶ୍ଚିନ ଅଛି, ଚାର ପାଞ୍ଚଟା ଠିକ୍ ବୋଧେ।
ଶ୍ରଦ୍ଧାର ଠିକ ଭଲ ହେଇନି କି ଏକ୍ଜାମ?
ନା ସେ
ମୁଁ ଶୋଇଛି ଖାଇ ପିଇକି।
କଣ ଖାଇଲୁ?
ଓହୋ। ସେ ମିଲ ଆସିଥିଲା ଯୋଉ ଭା ବାତ ଡାଲି, ଘାଣ୍ଟ ତରକାରୀ, ଆଳୁ ସନ୍ତୁଳା ଆ ପିଆଜ ହଁ।
ଆଳୁ ସନ୍ତୁଳା କୋଉ ଭଳିଆ କିଲୋ?
ଆଳୁ ଭରତା ଯୋଉ କହନ୍ତି ମ।
ଓହୋ। ଖାଇଛୁ ତ ପେଟେ?
ହୁଁ ଖାଇଛି ଭାତ ରଖିଦେଇଛି ରାତି ପାଇଁ ପରା।
ଆଉ ଆଉ ତୋ ଜୁନିୟର କେବେଠୁ ଆସିବ ହଷ୍ଟେଲ?
ହଷ୍ଟେଲ ବାହେଲାଡୁ ଆସିବ ନା ଆଉ, ଏନେ କୋଉଠି ଆସିବ ସେ।
ହଁ ତ ତାଙ୍କ କଲେଜରେ କ୍ଲାସ୍ ହେଲା ତ ସେ ଆସିବା ହଷ୍ଟେଲ ବାହାରିଲେ କଣ?
ମାନେ?
ମାନେ କଲେଜ କ୍ଲାସ୍ ସାଟ୍ ହେଲେ ନା। ନାଇଁ ମାନେ କ୍ଲାସ କେବେଠୁ ଷ୍ଟାର୍ଟ ତମ କଲେଜରେ ତାଙ୍କର?
କଲେଜ ଷ୍ଟାର୍ଟ ହେଲେ ବି ଯୋଉ ତାର ହଷ୍ଟେଲ ନ ଆସିଲେ ଥୋଡି ନା ସେ ଆସିବ ତାକୁ ଫୋନ କଲେ କହିବେ ନା ଆପଣଙ୍କର ହଷ୍ଟେଲ ଇଏ ଆସନ୍ତୁ। ବୁଲି।
ତ ସେ ତୋ ହଷ୍ଟେଲ ପକେଇଛି କି ନାହିଁ?
ହଁ ବା ପକେଇଛି।
ଅ ସେଇ ଯୋଉ ତାର କେତେ ପରସେଣ୍ଟେଜ ଅଛି?
ଏଇଟି ଫାଇଭ୍।
ହଁ ତାହାଲେ ତ ହେଇଯିବ, ଏଇଟି ଫାଇଭ ରମାଦେବୀରେ ହେଲାନି?
ସିଏ ତାର ନିିଶା ଲାଗିଛି ଏଇଠି ପଡ଼ିବ ବୋଲି।
ରମାଦେବୀରେ ବି ନବ କି ନ ନବ, ଏଥର ତ ପ୍ଲସ ଟୁ ଛୁଆ ପୁରା ଉଡେଇ ଉଡେଇ ମାର୍କ ରଖିଛନ୍ତି।
ହୁଁ ରମାଦେବୀ ହେଇଯାଇଥାନ୍ତା, ତାହେଲେ ସେ ସେକେଣ୍ଡ ସିଲେକ୍ସନ ଆରେ ଫାଷ୍ଟସିଲେ କ୍ସନ୍ କେତେ ନେଇଥିଲି? ହଁ। ସେ କହିଲା ନା ବା ସେଇଠି କିଏ ପଢୁନାହାନ୍ତି ମୁଁ ସେଇଠି ପଢିବିନି। ସେ କହିଲା ନା ମୁଁ କମଳାନୀରେ ତମେ ଏଇଠି ପଢ଼ୁଚ ମୁଁ ସେଇଠି ପଢିବି। ଘରେ କହିଲା ଘରଆଡୁ ଫ୍ରିଜ ମାରିଦେଲେ।
ଅନର୍ସଟ ତ ଫିଜିକ୍ସ ନା ଟ୍ୟୁସନ ଫ୍ୟୁସନ ଯିବ ଯଦି ଭଲ ଆଉ।
ହୁଁ।
କାରଣ ସେଇ ସାର ତ ଭୋତିଏ। ଯିଏ କେବେଳ ଟ୍ୟୁସନ ଯିବେ ତାଙ୍କୁ ମାର୍କ ଦେବେ ପାସ୍ କରିବେ ନହେଲେ ଆଉ ସମସ୍ତଙ୍କୁ ବ୍ୟାକ, କାରଣ ସିଏ ହିଁ ଖାତା ଦେ
ସାରଙ୍କର ଦେହ ବହୁତୁ ଖରାପ ଦେହ ଏବେ ସିରିଅସ ଅଛନ୍ତି। ପୁରା ଶୁଖି ଯାଇଛନ୍ତି କଣ୍ଟା ଧଙ୍ଗ ଦେଖାଯାଉଛି ଚିହ୍ନିପାରିବନି ଦେଖିଲା ବେଳୁ ସେ ପ୍ରଶାନ୍ତ ସାର ବୋଲି।
ତାହାନେ ତ ପଢେଇବା ପାଇଁ ବି ଆଉ କି ନଥିବେ।
ନା ନା‌। ଦେଖିବ କୋଉଠି କେମିତି ସେମିତି ନିଜେ ଅବଶ୍ୟ ପଢାପଢି କରେ ନିଜେ ହେଲା।
ଓହୋ ନିଜେ ଯଦି ପଢାପଢି ଭଲ। ହୁଁ ନିଜେ ଯଦି କ୍ଲାସ ଫ୍ଲାସ କରିଦବ ଭଲ କଥା।
ଭଲ ସେଟା ଭଲ ପଢାପଢି କରେ।
ହଁ ଲୋ ସମସ୍ତେ ଭଲ ଆମ ଦିଦି କହିଲା ଭଳିଆ ଫାଷ୍ଟ ଇମ୍ପ୍ରେସନ ରେ ତୁ ଜାଣିଦବୁନି କିଏ ଭଲ କିଏ ଖରାପ। ସମସ୍ତେ ନୂଆ ନୂଆ ସମସ୍ତେ ଭଲ ବାକି ଇଏ ତୋର ଜୁନିୟର
ଫାଷ୍ଟ ଇମ୍ପ୍ରେସନ ଇଏ ଛୋଟରୁ ବୋଧ ପ୍ରାରମ୍ଭରୁ ଆମେ ଏକାଠି ପଢି ପଢି ଆସୁଛୁ କହିବାକୁ ଗଲେ।
ହଁ ଯେ ଏକାଠି ତ କେବେ ରହିନ ନା। ଏକାଠି ତ କେବେ ରହିନ ନା ବଟ୍ ତମେ ସା ଇଏ ଅଲଗା ମୁଁ ଆ କଥା କହୁନି ମାନେ ମୁଁ କହୁଛି ଛୁଆ
ଆ ସାଙ୍ଗେ ତ ରହିଛୁ ବୋଲି କଣ ଇଏ ତ ଶନି ଘରକୁ ଆସେ ଆମେ ଏକାଠି ରହୁ ଖେଳା ବୁଲା ଇଏ ଗ--ଗ ସନ୍ନିର ସାଙ୍ଗ ଗଙ୍ଗୋତ୍ରୀ, ଗୌରୀ, ସ୍ନେହା, ଶ୍ରୀମାନ। ଏଇ ଚାରିଟା ସାଙ୍ଗ ମୋ ସାଙ୍ଗେ ବହୁତ ଭଲସେ ମିଶନ୍ତି।
ହୁଁ ତୁ ସେଇଠି ରହୁବି ଶନି ଘର ଘରେ ଆଉ।
ହଁ ଶନି ଘରେ ରହେ ଏମାନେ ଆସନ୍ତି ବି। ଗୌରୀ ତ ପୁରା କହିଲି ପୁରା ନିଜ ଭଉଣୀ ଟାଇପ ର ପୁରା। ତାଙ୍କ ଘର ଲୋକ ଆସିବେ। ଗୌରୀ ସିଏ ପୁଣି ସେଇ ବିଟେକ୍ ଗଲା ନିଟ କୋଚିଂ ପାଇଁ।
ଓହୋ ଓହୋ।
ଏଇଥର ଦେଲାନି ବା ତାଙ୍କର ଏସ୍ ଟି ଏସ୍ ସି କାଷ୍ଟ ନା ତ ଏବେ କମେଇ ଦେଇଛି କଟଅପ୍ ଟା।
ପଢୁଥିବ ଭଲ।
ହେ ସେ ଭଲ ପଢେଲୋ ସେ ରଖିଛି କେତେକି ଏଇଟି ଏଇଟ ନା ଏଇଟି ନାଇନ ରଖିଛି।
ପଢେ ଯେ ୱିଥ ଏସ ସି - ଏସ ଟି ନା କୋଟା ବି ଅଛି। ଏଥର ତ ରି-ନିଟ ବହୁତ ହି ବହୁତ ହି ଟପ୍ କୋଶ୍ଚିନ୍ ଆସି ଥିଲା। ମୋର ଗୋଟେ ଭଉଣୀ ଦେଇଥିଲା ଯେ ସେ ଫାଷ୍ଟ ଯେ ନିଟ୍ ରେ ତାର ପଳେଇ ଆସିଥିଲା ପାଁଶହ ପଚାଶ ଷାଠିଏ ଭଳିଆ ସେକ୍ ସେକେଣ୍ଡଟା ରେ ସିଏ କହୁଛି ଭଲ ହେଇନି।
ଉଁ ହୁଁ।
ହୁଁ।
ହାର୍ଡ କୋସ୍ଚିନ ପକେଇ ଦଉଛି ଆଉ କଣ କରା ହବ।
ହଁ ବହୁତ ହି ଟଫ୍ ହେଇଗଲାଣି ଆଜିକାଲି ସବୁ ଜିନିଷ।
ହୁଁ।
ସେଇଆ ବା। ବର୍ଷା ଆମ ଆଡେ ହେଲା ବର୍ଷା ହଉଥିଲା ଖରା ହଉଥିଲା ଫୁଣି ତାପରେ କିଛି ହଉନି ଏବେ।
ଆମ ଆଡେ ଏମିତି ବର୍ଷା ଖରା ନାହିଁ ମେଘୁଆ ପାଗ ଟିକେ କରିଛି ଗୁଳୁଗୁଳି କରୁଛି ଆଉ।
ହଁ ଇଆଡ଼େ ବି ସେମିତି ଗୁଳ ମାନେ କଣ କହିଲୁ ଟିକେ ବର୍ଷା ହେଇକି ଛାଡିଲେ ବହୁତ ଜୋର ଗରମ ହୁଏନି
ପବନ ଟା ହେରା ଟିକେ ଭଲ ଲାଗେ।
ଆରେ ଭଲରେ ବି ବର୍ଷା ହେନେ ସିନା ଭଲ ଲାଗିବ ଏଇ ଯୋଉ ଉଁ ମିଞ୍ଚରି ମି ଞ୍ଚିରି ବର୍ଷା ରେ କଣ ଟା ଲାଗିବ।
ବର୍ଷା ହବ ପୁରା କଣ୍ଟିନ୍ୟୁସ ଗଦ ଗଦ ଗଦ ଗଦ ତାରିବ। ଦି ତିନି ଘଣ୍ଟା ଯାକେ। ଦିନ ଥିଲା ବର୍ଷା ହେଉଥିଲା ବଢି ହଉଥିଲା। ଏବେ କିଛି ନାହିଁ ପାଣି ବଢି ହୁଏନି
ଓହୋ ହଁରେ ଏଥର ତ ବର୍ଷା ହିଁ ହଉନି।
ଗଛ ପତ୍ର ଗୋଟେ ଯେ ଏଇ କମଳାନେହେରୁ ଦି ତିନିଟା ଗୁଆ ଗଛ ଲଗେଇଦେଲେ ଏମାନେ ଭାବୁଚନ୍ତି ବର୍ଷା ହବ ଆଉ।
ଯାହା ହଉ ତୁ ସୋନି ପାଇଁ ଭାବିକି ସିଟ ରଖିଥିଲୁ ଯାହା ହଉ କିଏ ତ ଗୋଟେ ପଢିଲା ହା ହା।
ସୋନି ଟ ର ସେ ହବ କି ହବନି କେଜାଣି? ହବନି କାଇଁ ଲାଗୁନି ହବ ବୋଲି ଇଏ ପଢିବ ମୁଁ ଜାଣିଥିଲି।
ତାର ଅଟୋନୋମସ ହେଇଯାଇଛି ସେଇ ଧ ତ୍ରିଆ ସେମିଗମେଣ୍ଟ କଣ ପାଈଁ ଆସିବ କଣ ଭୁବନେଶ୍ୱର ହେଲା ବୋଲି କଣଟା ହେଇଗଲା।
ଭୁବନେଶ୍ୱର ମୁଁ ଏମିତି ଭୁବନେଶ୍ୱର ପଙ୍ଖ ଲାଗି ଭୁବନେଶ୍ୱର ଆଇଲି ଅନୁଗୁଳ ଅଟୋନମସ ଛାଡ଼ି।
ମୋର ସେମ ମୋର ତ ଏନ ସି ଅଟୋନୋମସ କଲେଜ ହେଇଥିଲା ମୋର ତ ଛାଡ ଅଲଗା ରିଜିନ ହେ ଟି ଏମାନେ ପଢିବ ମାନେ ମୁଁ ପଢିବିନି ମୋର ଇଚ୍ଛା ଥିଲା ମୁଁ ଗୋଟେ ଅଲଗା ହିଁ ପଢିବି। ମୋର ତ ରମାଦେବୀ ବି ହେଇଯାଇଥିଲା ହେଠି ଲିନୁ ଥିଲାବୋଲି ମୁଁ ଗଲିନି। ଅଲଗା ପଢିବି ନୂଆ ସାଙ୍ଗ।
ଘରେ ମତେ ଗାଳି କଲେ ତୋର ଆସିଲା ଅନୁଗୁଳ ଅଟନମସ କଣ ପାଇଁ ପଡିଲୁନୁ
ଆମ ହରେ ବି ସେମ ବ୍ରୋ ବାକି ଏତେବେଳକୁ ବି ହଷ୍ଟେଲରେ ରହିଯାଇଥିଲି।
ଉଁ ହୁଁ ଆର ତାଳଚେର ଅଟନମସ ହେଇଗଲା ବୋଲି କହୁଚି ହେଟେ ପଢେଇବେ ବୋଲି ଯଦି ତାଳଚେର ଯଦି ଏଇ ଏଇଟା ହୋଇଗଲା ସମ୍ବଲପୁର ଆମେ ଯଉ ଯାଇଥିଲୁ ପକେଇବା ପାଇଁ ବିି ବି ଏ ଏଲ୍ ଏଲ୍ ବି। ତାହେଲେ ସି ସେଇଠି ପଢିବ ଆଉ।
ହୁଁ ତୁ ଅଛୁ କୋଉଠି?
ଏଇ ବାହାରେ ଠିଆ ହେଇଚି।
ଉୁଁ ହୁଁ ଆଉ ଶୋଇଲୁନି ଟିକିଏ?
ଶୋଇବି ଇ ଆଉ କଣ ଏ ଆଜି ଦିନଟା ବୁଲାବୁଲି କଲେ ସାର କୁ ଙ୍କ ର କୋର୍ସ ଫୋର୍ସ ସରି ନି ସାର ନୋଟ ଦେଲେ ଆମେ ତିନି ଦିନ ଯାକ ପଢିବୁ ଆଉ ବସିକି ଆଉ।
ଫୁଣି ନେକ୍ସଟ ଏକ୍ଜାମ କେବେ?
ଆଜି ପଚିଶ ଛବିଶ ସତେଇଶ ଅଠେଇଶ ଛାଡିକି ଅଣତିରିଶ ରେ।
ଛବିଶ ସତେଇଶ ଅଠେଇଶ ତିନି ଦିନ ଗ୍ୟାପ ପୁଣି ଆଜି ଗୋଟେ ଦିନ ଚାରି ଦିନ ରାତି ଗ୍ୟାପ ବାପରେ।
ହୁଁ।
ଆ ଭଲ ଗ୍ୟାପ ଅଛି ସେଦିନ କଣ କୋର ନା
କୋର କୋର
ଭଲ ଆଉ ମନ ଦେଇକି ପଢ। ତାପରେ ସେଇ ଦିଟା ହିଁ ତ ଥିବ ଦିଟା ହିଁ କୋର ଥିବ ତମର ନା କେତଟା ଲୋ?
ହଁ ହଁ ହଁ।
ଭଲ ଆଉ।
ଏଟା କରୁ ଗୋଟେ ମାଇନର ମାଇନର ପୂର୍ବରୁ ଗୋଟେ ଦିନ ମାତ୍ର ଗ୍ୟାପ୍ ଅଛିି ଦି ଦିନ ଗ୍ୟାପ ଅଛି ବୋଧେ।
ସେଇଟା ପୂର୍ବର ତ ଗ୍ୟାପ ହିଁ ଦଅନ୍ତିନି ବିଲକୁଲ ଗୋଟେ ଦିନ ହିଁ ଦିଅନ୍ତି।
ଯାହା କ୍ଲାସ୍ ଫ୍ଲାସ ଯାହା ପଢିଛି ସେତିକି ଯାହା ପଢିଛି ଆଉ। ଆଉ ତମର ତ ଘରେ ଅଧା ହିଁ ପଢିକି ଆସିଥିଲି ପଢିନି। ଗୋଟେ ଦିନ ଗ୍ୟାପରେ ଦେଖିବା ଯାହା ଯେମିତି ପଡିିମି ଆଉ।
ହଁ ମ ହବ ଏଇ
ଆଉ କଣ? ଖା ପି ସବୁ ସରିଚି। ହଁ ପୁରା କ୍ଲିୟର ଶୁଭୁଛିଲୋ। ଆଣ୍ଟିଙ୍କ ଫୋନରେ ତମେ କଥାବାର୍ତା କଲେ ଭଲ। ଅଛି ଆଉ ଅଛି କୁହ।
ମୋ ଭାଇ ଫୋନ କଲାଣି।
ଟିକେ ଟିକେ ଆଉ କଣ ଖାଇବା ପିଇବା ସରିଛି ନା?
ହଁଲୋ କଣ ହିଁ ଖାଇବୁ ସେଇ ଆଜି କଣ ହେଇଥିଲା ହଁ ପଖାଳ ଭାତ ଆଉ ବାଇଗଣ ତେଲରେ ଆଉ ଭଜା ଆଳୁ ପୋଟ କୁନ୍ଦୁରି ଭଜା ଆଉ ସେଇ ଛୁଇଁ ଆଳୁ ତରକାରୀ ଆଉ କଣ।
ହଉ ଆଉ ହଉ ମୁଁ ରଖୁଛି ରାତିରେ ଫୋନ କରିମି ଆଉ।
ହଉ ହଉ ରଖ ଟା ଟା ବାଇ।
ବାଏ।